ହଁ।
କଣ କରୁଛ?
ହେଲୋ।
ହୁଁ କହିଲଲି କଣ କରୁଛ?
ଏଇ ବସିଥିଲି ଆଉ।
ଖାଇସାରିଲନି?
ହଁ।
କଣ ଖାଇଲ?
ଏଇ ସନ୍ଧ୍ୟାବେଳେ ଟେ ଜଳଖିଆ ଖାଇଥିଲି ଆଉ ଆଉ ତମେ?
ମୁଁ ବିି। ସନ୍ଧ୍ୟାବେଳେ ଯୋଉ ମାର୍କେଟ ଯାଇଥିଲି ଆସିକି ଗାଜର ଗୋଟେ ଖାଇଲି।
ଇସ୍।
ଆଉ।
ଘରେ ସବୁ ଭଲ?
ହଉ ତମେ ହେଲା ଯୋଉ ସକାଳୁ କେତେବେଳେ ଉଠୁଛ?
ମୁଁ ସକାଳେ ଉଠିଥିଲି ଆଜି ଉଠିଥିଲି ଛଅଟା ପଇଁଚାଳିଶରେ।
ମାନେ ସବୁଦିନ ତମେ ଯେତେବେଳେ ଉଠ କଣ କର ତମ ମାନେ ତମ ଦୈନନ୍ଦିନ ଜୀବନରେ।
ମୁଁ ସକାଳୁଠୁ ଫାଷ୍ଟ ଉଠୁଛି ଛଅଟା ସାଢେ ଛଅଟା ଭିତରେ ଆଜି ଲେଟ୍ ହେଇଗଲା ପା।
ଆଉ ତାପରେ ନିତ୍ୟ କ୍ରମ ସରୁଛି। ତାପରେ ଯାଉଛି ଏ ବ୍ରସ୍ କରିକି ଘରେ ଯଦି କିଛି ଥିବ ଭେଜେଇଥବି କିସ ମିସ୍ ଆଉ ଯଦି କିଛି ଥିବ ସେଟା ଖାଇବି ନହେଲେ ଗାଧୋଇ ପୋଳୁଛି ଆସିକି ଟିକେ ଠାକୁର ପୂଜା କରୁଛି। କହିକି ଖାଇକି ତାପରେ ଯାଉଛି ଆଉ।
ହୁଁ।
ସକାଳୁ ଉଠୁଛି ମୁଁ ଟିକେ ଲେଟ ମୁ ଟିକେ ମାନେ ଡେରିରେ ଉଠେ ତ ସେତ ବେଳେ ମୁଁ ସଖାଳୁ ଉଠେ। ଉଠିକି ପୂଜା କାମ ସାରିକି ଗାଧେଇ କାମ ସାରିକି ସେ ଯ ମାନେ ଏ ଯୋଉ ଫଳ ସବୁ ପ୍ରକାର ଗାଜର ବିଟ୍ ଏ ସବୁ ଟିକେ ଜୁସ୍ ପିଇ ଦେଇକି ମୋ କାମକୁ ପଳାଏ ଯୁଆଡେ ଯ ଜିବା କଥା ମୋର ଯ କାମ ଅଛି ସାରିକି। ଆସକି ପୁଣି ଦି ଟା ବେଳେ ଯୋଉ ଖାଏ ଭାତ ଯାହା ବି ହେଇଥିବ ସବୁ ଜିନିଷ ଖାଏ। ଖାକି ଟିକ ଶୁଏ ରେଷ୍ଟ୍ ନିଏ। ସନ୍ଧ୍ୟା ବେଳେ କିଛି ମାନେ ଯେମତି ଗାଜର କି କିସମିସ କାଜୁ ଏସବୁ ଯାହା ବି ଥାଏ ତାକୁ ଖାଏ। ଖାଇକୀ ଟିକେ ଫୋନ ଦେଖେ ଏମତି ବୁଲା ବୁଲି କରେ। ତାପରେ ଟିକେ ରାତି ହବ ରାତି ଖାଇବାର ଯାହା ସନ୍ତୁଳା ଭଜା ଯା ହେଇଥିବ ଖାଇକି
ଆଚ୍ଛା।
ଆଉ ପାଣି ତମେ ପାଣିି ସିଫିସେଣ୍ଟ ପିଉଛ ନା?
କେବେ କେବେ ଠିକ ହଉଛି। କେବେ କେବେ ଗୋଟେଏନେ ବୋତଲରେ ବି ଅଧା ତଥାପି ପି ପାରୁନି।
ହୁଁ ଯୋଉ ପାଗ ଟା ମାନେ ନରମ କଲେ ପି ଗରମ ମାନେ ରହିଲେ ଟାଣ ଖରା ରହିଲେ ଶୋଷ ହୋଉଛି। ଆଉ ପାଗ ଟା ଯଦି ଆରାମ କରିଦଉଛି। ଘରେ ରହିଲେ ଥଣ୍ଡାରେ ରହିଲା ବେଳକୁ ଆଉ ଝାଳ ବହୁନି ଶୋଷ ଟା ବି ହୋଉନି। ପିଇବା କଥା ଆମେ ପିଉନ
ହଁ। ଆମାନେ ପାଗଜ ବସଇ ବର୍ଷା ଦିନ ହେଲେ ଏତେ କଣ ପାଣି ପିଇ ହବ ପିଇବି ହବନି। ଘରେ କଣ ରୋଷେଇ ହେଇଛି?
କି ଆଉ ଗୋଟେ କଣ ହେଇଥିବ ତା ତାକୁ ସନ୍ତୁଳା କି ଭଜା। ନ ହେଲେ ତର୍କାରି ତାପରେ ବି ଆଜି ଏଇ ବୁଧବାର ଅଛି ନା? ଆମିଷ ଭୋଜନ କଣ ଗୋଟେ ହେଇଥିବ ଅଣ୍ଡା ନହେଲେ ମାଛ ସବୁ ଗୋଟେ ହେଇଥିବ।
ହଁ। ଆମର ସକାଳେ ହେଇଥିଲା ଅଣ୍ଡା ଏ ଏବେ ଆଳୁ ଭଜା ହବ। ରୁଟି ଆଉ
ଆ ଆଦି ବୁଲି ବପ ଯ ଆ କ ପୁଣି କଣ?
କଣ?
କହୁଥିଲ ପୁରୀ ଯିବା ପାଇଁ ବୁଲି କେବେ ଯିବ ପୁଣି?
ହୁଁ ଯିବା ତ ଅଛି ଅଗଷ୍ଟ ମାସ ଆଡକୁ ଯଦି ଯିବା। ତ ଭଲ ହୁଅନ୍ତା। ଯିବା ଯଦି ଗୋଟେ ଦିନ ଯଦି ଯିବା ତାହେଲେ ଖାଲି କାଳିଆ ଦର୍ଶନ କରିକି ହିଁ ଆସିବା। ନହଲେ ଆମର ତ ଛୁଟି ଦେବେନି ନା।
ଉ ଟାଇମ୍ ମିଳୁନି ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ସମସ୍ତଙ୍କୁ କିଛି ନା କିଛି କିଛି ନା କିଛି କରୁଛନ୍ତି କାମ ସବୁ କାର୍ଯ୍ୟ ବ୍ୟସ୍ତତା ରହୁଛି। ଯାଇ ହଉନି ତଥାପି ସେଇଥିରେ ଟାଇମ ବାହାର କରିକି ସମୟ ବାହାର କରିକି କୋଉ ଦିନ ଗୋଟେ ଯିବା
ହଁ ନିହାତି ଯିବା ନା ବୁଲିକି ଆସିବା କାମ ସହିତ ଆଉ ଟିକେ ବୁଲା ନହେଲେ ବି ଭଲ ଲାଗିବନି
ଆଉ ଯାଜପୁର ଟାଉନ ରେ ଗୋଟେ ମନ୍ଦିର ଅଛି ଜାଣିଛ ନା ସନ୍ତୋଷୀ ମା ମନ୍ଦିର
ଜାଣିଛି ହେଲେ ମୁଁ କେବେ ଯାଇନି
କହଲେ ବହୁତ ସୁନ୍ଦର ହେଇଛି। ଜାଗା ଟା ବହୁତ ସୁନ୍ଦର ମାଙ୍କ ମନ୍ଦିର ତ ସୁନ୍ଦର ତା ପରିବେଶ ଟା ବି ଆହୁରି ସୁନ୍ଦର
ତମେ ଯାଇଛ?
ମୁଁ ବି ଯାଇନି ଦେଖିଛି ଯେତିକି ଶୁଣିଛି ଏତେ ସୁନ୍ଦର ଲାଗୁଛି ଦେଖିବ ବି ଆଉ କବେ
ସେଇ ମାନେ ମୁଁ ଶୁଣିଛି ମାନେ ଫଟୋ
ହୁଁ।
ଯୋଉ ଏବେ ରଜ ଗଲା ନା ସେ ହାଟସପ ରେ ଯୋଉ ଫେସବୁକ ସବୁଛନ୍ତି। ଛାଡିଛନ୍ତି ସେ ପା ଯୋଉ ସାଧା ପ୍ରାତ ଦିଆଯାଏ ଆଉ।
ହଁ ବାଡ଼ିିନୀ ଏ ଯଟା ବାାରିନୀ ହୁଏନା। ଦଶଶହ ମେଘ ଘାାତ ଟ ଯୋଠ ସେଠି ଯେଟାଁ କି ଜମ ମା ସାତ ଭଉଣୀ ବି ବସିଛନ୍ତି ସେଠି ସାମ୍ନାରେ
ସେ ଏଠି କି ଯାଇକି ସେ ଜ ମୁ
ସେ ଭିତରକୁ ଯୋଉ ମାଆ ଯୋଉଠି ସାତ ଯୋଉ ଜମା ମା ସାତ ଭଉଣ ଯୋଉ ବସିଛନ୍ତି ପ୍ର ଭିତରକୁ ଯୋଉ ପୁରା ଅନ୍ଧାର ଟାଇପ ଦେଖାଯାଉଛି ସେ ପୁରା ଚୁଟିକୁୁ ପୁରା ଖୋଲିକି ମୁ ମୁକୁଳା ଯୋଉ କୁହନ୍ତି ଚିଟି ପୁରା ମୁକୁଳା କରିକି ବସିଛନ୍ତି ରେଡ କଲର ସବୁବେଳେ ପିନ୍ଧିବେ ମାନେ ମା ବାର ଅନୁସାରେ ସବୁ ମାତ ପିନ୍ଧନ୍ତି ନା ସବୁବେଳେ ଶାଢୀ ହଁ ମଙ୍ଗଳବାର ପିନ୍ଧିବ ରେଡ କଲର ମୁଁ ଥରେ ପଳେଇଥିଲି ମଙ୍ଗଳବାର ବୋିକି ସୁନ୍ଦର ଦେଖାାଯାଉ। ଗୁଡା ମଥରେ ମତେ ସିନ୍ଦୁର ଲଗେଇଥିବେ ବଡ ଟଙ୍କକା ଲଗେଇଥିବେ।
ପୁରା ଭାରତ
ହଁ ମୁଁ ଡର ପାଉ ମାଡେ
ତାଙ୍କ ପାଖରେ ସେ ସାତ ଭଣିକା ପାଖରେ ଆଉ ଜଣେ ବଡ ଅଛନ୍ତି କଣ ଆଉ ଗ କି ଆଉ ଜଣେ ମା ମାନେ କିଏ ଜଣେ ଅଛି ସମ ବତା କି କିଏ ଆଉ ଜଣେ ଆଉ ବି ଗୋଟେ ମୂର୍ତ୍ତି ଅଛି।
ହଁ ଜମ ମା ସାତ ଭଉଣ ତ ଥିଲେ ଆଉ ଯୋଉଟେ ବଡ ହେଇକି ଥିବେ ଏଇମାନେ ସବୁ ଛୋଟ ଛୋଟ ଥିବେ ଗୋଟେ ବଡ ହେଇକି ିବ ହଁ ହଁ। ହ ହେ ଏମାନଙ୍କୁ ଦେଖିବୁ ଏମାନଙ୍କୁ ବି ଡର ଲାଗେ ତାଙ୍କୁ ବି ତ ଡର ଲାଗେ
ସେଗଡା କପଟ ସବୁନ୍ଦ ସତେ ଯେମତି ଝରକା ପଟେ ଟିକେ। କେନାକରୁ ଜାଗାତଟେ ଦେଖିବା।
ହୁଁ।
ହଁ। ଡର ଲାଗୁଯିବି। ସେ ଜାଗା ଟା ବି ସେମିତି ହେଇଛି ମାନେ ଗଳି ଗଳି ହେଇକି ଆସିବୁ ତାଙ୍କ ଦର୍ଶନ ପାଇଁ।
ହୁଁ।
ତ ସେ ପଡୁଛି ଜଗନ୍ନାଥ ମନ୍ଦିରବି ସେଇଠୀ ଅଛି।
ହଁ ସାଇଡରେ ଯୋଉ ଅ- ଡାହାଣ ପଟ ଯୋଉ ଅଛି ଗୋଟେ ରାସ୍ତାଟେ ଜଗନ୍ନାଥ ମନ୍ଦିର ଅଛି।
ଭଲ ଲାଗୁଛି ବୋଲି ସେଠି ଯୋଉ ପାହାଚ-
ହଁ ପାଞ୍ଚ ବାଜେ ଚଢିକି ତାପରେ ଏଠି ଗଡିଯିବୁ ତାପରେ ମନ୍ଦିର ଟା।
ତାପରେ ପ୍ରାୟ ସାଜୁ। ସାମ୍ନା ଜାଗାତ ଯୋଉ ପଛ ଜାଗା ପୁରା ପଥରରେ ହେଇଛି ନା ତାପରେ ବସିକି ଉଠଉଛନ୍ତି ସବୁ।
ହଁ ଫଟୋ ଫଟୋ ପା ଉଠାନ୍ତି।
ଆଉ ଏବେବି ତ ବାଟରେ ସେଠି ଆଉ ଗୋଟେ ବଡ ଶିବ ମନ୍ଦିର ବି କରିଦେଇଛନ୍ତି।
ହୁଁ ହୁଁ।
ଦୁରରୁ ପୁରା ହ୍ୱାଇଟ ପୁରା ଧଳା କଲର କରିକି। ସୁନ୍ଦର ଲାଗୁଛି। ପାଖକୁ। ଯିବା ପାଇଁ ହେଲେ ଗଡି ଗଡି ରାସ୍ତା ସେପଟ ପୁରା ଜାମ୍। ଲୋକ ତା ଭିତରେ ମେଞ୍ଚେଥିବେ ଖାଲି ରାସ- ତା ଉପରୁ ଠିଆ ହେଇକି ତାଙ୍କୁ ଦେଖୁ।
ରାସ୍ତା ଉପରେ ହି ସେମିତି ଦେଖି ହେଇ ଯିବ। ଆଉ ପୁଣି ଏ ସେଟା ଆଉ ଦେଖିଛନ୍ତି ଯୋଉ ଗୋଟେ ଶିବ ଠାକୁର ଯୋଉ। ହେଇଛନ୍ତି କେତେ ବଡ ଶିବ ଠାକୁର।
ହଁ ବା ସେଇଟା କଥା କହୁଛି। କଳା ରଙ୍ଗର ସେ ବଡ ଟା କହୁଛ ତ ରାସ୍ତା ଉପରେ ଠିଆ ହେଲେ ଦେଖାହେବେ। ଭିତରକୁ ପଡିଆ ଭିତରକୁ।
ହଁ। ତାର ଗୋଟେ ଛୋଟ- ବି ଅଛି ମୂର୍ତ୍ତି କରିଛନ୍ତି ଗୋଟେ ବଡ ମୂର୍ତ୍ତି କରିଛନ୍ତି। ଛୋଟ ମୂର୍ତ୍ତି ଦେଖିକି ହି ବଡ ମୂର୍ତ୍ତି- ସେଟା ହେଇଛି। କେବେ ଯଦି ସେପଟେ ଗଲେ ଯିବା ଦେଖି। ଖିଆ ଗୋଟେ ବଡ ମୂର୍ତ୍ତି ଅଛି। ଛୋଟ ମୂର୍ତ୍ତି ତାରି ସା ସିଧାରେ ହିଁ ଅଛି। ତାରି ସିଧାରେ ହିଁ ସେ ମୂର୍ତ୍ତିଟା ହେଇଚି।
ବଡଟା ଦେଖି ଛୋଟଟା ଜାଣି
ମୁଁ କେବେ ଫଟଟା ଯଦି କୋଉଠି ଥିବ। ମୁଁ ଦେଖେଇବି ପୁରା ସିଧାରେ ହିଁ ସେ ଅଛନ୍ତି। ଚାକୁ ଦେଖିକି ସେ ଯୋଉ ଶ୍ରମିକ ଯିଏ ସବୁ କରିଛନ୍ତି ସେମାନେ।
ହେଇକି ଯୋଉଟା ତଳେ ଥୁଆ ହେଇଚନ୍ତି କି ଛୋଟଟେ ବ
ମାନେ ଛୋଟଟେ ମାନେ ବି ହବ ସେମିତି ଫୁଟେ ଅନୁସାରେ କି ହାପ୍ ଫୁଟ ହବ।
ମାନେ ଏମିତି ଛୋଟଟେ ଥୁଆ ହେଇଚି ତା ଉପରେ ବି ହେଟା ବଡଟେ ଦେଖା ହୋଉଚି।
ହଁ ହଁ ସେଇଟା।
ଜାଣି ପାଇ
ପୁରା ସେ ଦିଟାଙ୍କ ପୁରା ସମାନ।
ହୁଁ ହୁଁ କେବେ ମାନେ ଏତେ ଲା। ନେଇ କିନ୍ତୁ ହଁ ଗୋଟେ ଅଛି ମାନେ
ଆମେ ଯେତେବେଳେ ଯାଆନ୍ତି ସେ ତା ଆଗରେ ତ କିଛି ବି ଦେଖାହବନି ପୁରା ଦିଟାଙ୍କୁ ଆଉ କିଛି ଦେଖା ହଉନି ସେଇ ଠାକୁର ହିଁ କେବଳ ଦେଖାଯିବେ ଏତେ ଉଞ୍ଚା ସିଏ।
ହ ବହୁତ ମାନେ ସେଇଭଳି ଆରଡିରେ ନୁହଁ ନା। ଆରଡିରେ ବି ସେଇ ସରି ଯୋଉ ଆଖଣ୍ଡଳମଣି। ଆଖଣ୍ଡଳମଣିରେ ବି ସେଇଭଳିଆ ଗୋଟେ ବଡ ଶିବଲିଙ୍ଗଟେ ଅଛି।
ମୁୁଗୁନି ପଥରରେ ହେଇ
ନା ନା ସେଟା ନୁହଁ ସେଟା ତାଳଚେରରେ ହେଇଛି।
ନା ନା ଏଟା ଏଇଠି ବି କୋଉଠି ଗୋଟେ ଅଛି ଏଇଠି ମାନେ ଆମ ଯାଜପୁର ଭିତରେ ଅଛି ଗୋଟେ।
ଛୁଆ ସବୁ ଫଟୋ ଉଠେଇକି ଚାଡୁଛନ୍ତି ହଁ ଏଇଠୁ କୋଉଠି ଅଛି ସେଟା ତ ମୁଁ ଜାଣିନି କିନ୍ତୁ ତାଳଚେରରେ ହୁଁ ହେଇ ଯୋଉ ସେଟା ହେଲା ଯୋଉ ତାଙ୍କ ବେକରୁ ବାହାରିବ ତା ରା। ହେଲେ ସବୁ ଦେଖଉଥିବ
ଓହୋ।
ଦେଖୋଉଥିବ ଲାଇଟିଙ୍ଗ ହଉଥିବ
ଅ ହ ମୁଁ ଦେଖିଛି ଯା ଯାଜପୁର ରୋଡରେ ଗୋଟେ ମୁଗୁନି ପଥରରେ ଯେମିତି କଳା କଲର ର ଗୋଟେ ଆଖି ବୁଝିକି ଭଗବାନ ଉପରକୁ ଅନେଇ
ସେଇଟା ଯୋଉଟା ସେଇଟା ପୁରା ଡିଟୋ ସେଇ ଭଳିଆ ଗୋଟେ ତାଳଚେରରେ ହେଇଛି ସେଥିରେ କିନ୍ତୁ ରାତିରେ ତାଙ୍କର ପୁରା ଦର୍ଶନ ହବ ବିଷ୍ଣୁ ପୁରା ଦେଖାହେବେ ପୁରା ସତ ଅ ଶିବ ଠାକୁରଙ୍କ ଭଳିଆ ମାନେ ତାଙ୍କ ଯୋଉ ଖେଳୁଥିବ ପୁରା ତାଙ୍କ ବେ କରେ ମୁଁ ଫଟୋ ତମକୁ ଦେଖେଇବି ଭିଡିଓ ଫଟୋ ଦେଖେଇବି ସେଥିରେ ବି ଅଛି।